ହାଲୋ।
ହୁଁ କଣ କରୁଚ? କିଛି ନାହିଁ ଏଇଠି ବସିଥିଲି ତମେ? ତମେ କଣ କରୁଛ?
ଲୋ
ମୁଁ ମୋ ଭଏଯା ଭଏସ୍ ତମକୁ କ୍ଲିଅର ଆସୁଛି ତ?
ଓଃ ତା ସ୍କୁଲ୍ ବା ଛୁଟି କରି
ହୁଁ କଣ କରଥୁଲ?
ଇଏ କିଛି ନାଇଁ ଆମେ ଶୋଇଛୁ ଟିକେ। ଖାଇ ସାରିଲେ ତ ଖାଇ ସାରିକି ଟିକେ ଅଛି ଆଉ ତମେ କଣ କରୁଥିଲ?
ମୁଁ ବି ଜଷ୍ଟ ଖାଇକି ରେଷ୍ଟ କରୁଛି ଆଉ କଣ କହି
ହଁ ଚାରିଟା ବେଳେ। ନେଇଯିବେ ମାର୍କେଟ ଯିବାରେ ଅଛି ଆଜି ଟିକେ।
ମାର୍କେଟ୍-ମାର୍କେଟ କଣ ଆଜି କିଣାକୁୁଣି ପାଇଁ?
ହଁ ଅଁ। ଯାହା ଦରକାର ପଡେ ।
ତମ ଭଏସ୍ ଟା ମାନେ ଖ ମାନେ ଭଲ୍ ସେ କ୍ଲିୟର ଆସୁନି।
ସୁବୁନି?
ଶୁଭୁଛି ଯେ ମାନେ ଭଲ୍ ସେ ଏତେ କ୍ଲିୟର ସେ ଶୁଭୁନି।
ହେଉଯଦି ଆ
ଆଉ
ଏବେ ଶୁବିଲା?
ହୁଁ-ହୁଁ ଶୁବିଲା।
ହଁ ଏବେ କୁହନ୍ତୁ।
ଆଉ ରଥଯାତ୍ରାକୁ ଘରୁକୁ ଆସୁଛନ୍ତି ନା ଆସୁନାହାନ୍ତି?
ଯିବି ନା ରଥଯାତ୍ରା ରେ ମୁଁ ଏବେ ଆସିଛି ମୁଁ ଯିବି ପୂଜା ଭେକେସନ୍ ହେଲେ। ଦଶହରା ସେଥିରେ ଯି
ଅଃ କୋଉଠି ପୁରୀ ଯାଉଚନ୍ତି ନା କୋଠିକି ଯିବା ୟସ୍ ଯୋଉ ରଥଯାତ୍ରା।
ହୁଏ।
ତମ୍ ଭଏସ୍ ଟିକେ କ୍ଲିୟର ଆସୁନି ହଁ। ପୁରୀରେ ତ ଏବେ ବହୁତ୍ ଭିଡ।
ହଁ ପୁରୀ ତ ବହୁତ ଭିଡ ଜମାରୁ ତମେ ଯାଇ ହିଁ ପାରିବନି। ପୁରୀ ଯଦି ଏତେ ସାରା ଏତେ ଭିଡ ହବ ଯେ ମତେ ବି ଟିକେ ସଫୁକେଟିଙ୍ଗ‌ ଲାଗେ ଅଧିକ ଭିଡ଼ ହେଲେ ତ ମୁଁ ହଁ ତ ମୁଁ ଏ
ଅ ଭିଡ ହବ ତାପରେ କଣ କହିଲ?
ସେତେବେଳେ ବହୁତ୍ ଦଳା ଚକଟା ହେଇଯି ହଉ ବି ଯଦି ତମେ ତା ଭିତରେ ଯଦି କୋଠି ହଜିି ବି ଯିବ ତମ ପ୍ୟାରେଣ୍ଟସ୍ ଙ୍କୁ ପାଇବ ହିଁ ନାଇଁ। ମତେ ତ ସେମିତିରେ ଭାରି ଡର ଲାଗେ ମୁଁ ହାତ ଧରିକି ବୁଲ୍ଲେ ନା?
ହା-ହା-ହା ଠାକୁରଙ୍କୁ ବି ମାନେ ଭଲ୍ସେ ତମେ ଦର୍ଶନ ବି କରିପାରିବନି।
ନାଇ ତୁମେ ଯଦି ଅଲଗା ଟାଇମ୍ରେ ଫ୍ରି ଟାଇମ୍ ରେ ଯାଉଚ ସେଇଟ୍ ତମେ ଦର୍ଶନ କରିପାରିବ।
ନର୍ମାଲ୍ ଡେଜରେ ତ ଗଲେ ଠାକୁରଙ୍କୁ ଭଲ୍େସ ତମେ ଦର୍ଶନ କରିପାରିବ ଠାକୁରଙ୍କୁ ଦର୍ଶନ କରିପାରିବ ଆରାମ୍ ସେ ଠାକୁର ମୁଁ ପ୍ରସାଦ ଖାଇକି ଆସି ପାରିବ। ବଟ ଏମିତି ଗଲେ ଅକେଜ୍ନାଲି ଗଲେ ହେଲେ ଏତେ ଠାକୁରୁଙ୍କୁ ଦର୍ଶନ କରି ହେଇପାରିବନି। କରିହବ କିନ୍ତୁ ବହୁତ୍ ଦଳା ଚକଟା।
ନାଇଁ ତୁମେ ଯଦି ସେମିତି ମାନେ ଫାସ୍ ଯଦି ଯାଇଥିବ ଅ ଗହଳି କମଥିବ। ତୁମେ ଯଦି ଭିଡ ହେଇଯିବ ଯଦି ଯିବ ତୁମେ ଆଉ କାହାକୁ ବି ଦେଖି ପାରିବନି ରଥ ବି ଦେଖି ଖିପାରିବନି ତୁମେ ଠାକୁରଙ୍କୁ କଁ ଦେଖିବ।
ହଁ। ଠାକୁରଙ୍କୁ ଦ ତଁ ରଥ ଦୌଡି ଟାଣିବାକୁ ହେଲେ ବି ମାନେ ଛୁଇଁବାକୁ ହେଲେ ବି ବହୁ ଟାଇମ୍ ମାନେ ଆଉ କଁ କହିଲନା ବହୁତ ସାରା ଲୋକ ଆସିଥିବେ ନା ବାହାରୁ ଆସିଥିବେ ଲୋକ। ଥୋଡି ନା ଖାଲି ଆମ ଯାଜପୁରରୁୁ ଯାଉଥିବେ ଯାଜପୁର ସବୁଆଡୁ ଆସୁଥିବେ ନା ଲୋକ।
ବେଶୀ ବାହାରୁ ବି ମାନେ ବାହାର କଣ୍ଟ୍ରିରୁୁ ବି ବେଶୀ ଲୋକ ଆସନ୍ତି ଦେଖ୍
ହଁ ସେ କାରଣ ସିଏ ଏଇ ଏଇ ରଥଯାତ୍ରା ହଉ ସ୍ନାନ ପୂନିମା ଟାଇମ ରେ ମାନେ ବାଉଡା ଟାଇମ ରେ ବହୁତ ସାରା ସେମାନେ ଆସନ୍ତି। ବାହାରୁ ପର୍ଯ୍ୟଟକ ସେମାନେ ଆସିଥିବେ ବୁ ବୁଲିବା ପାଇଁ ଏମିତି ତମେ ଯିବ ରୁମ୍ ବି ପାଇବନି।
ହଁ କିଛି ବି ତୁମେ ପାଇବନି ତୁମେ ଯଦି ଆଗରୁ ଯଦି ଉଁ ଆଗରୁ ଯଦି ଯାଇକି ରହିପାରିବ ଆଗରୁ ଯଦି ତୁମେ ଠାକୁରଙ୍କୁ ଦେଖିପାରିବ ପାରିବ ନହେଲେ ଲେପ୍ ଟୁରିଷ୍ଟ୍ ମାନେ ବି ଭଲସେ ଦେଖପାରୁଥିବେ କି ନାଇଁ କାଇଁକି ନା ବହୁତ୍ ଭିଡ
ହଁ ହଁ କାରଣ ସେଇଦିନ ରଥଯାତ୍ରା ନା ସମସ୍ୟା ଆସୁଚି ନର୍ମାଲ ଡ୍ରେରେ ବି ଯଦି ସେମାନେ ଆସିବେ ହଁ ଆରାମସେ ବୁଲିକି ଯିବେ।
ନର୍ମାଲ ଡେଜ୍ ରେ ବି ଟୁରିଷ୍ଟ ମାନେ ବହୁତ ଜଣ ଆସନ୍ତି ଆ ବହୁତ ଭିଡ ହୁଏ। ରଥଯା ତ୍ରା ରେ ତ ମାନେ ଜଣା ବି ପଡେନି ଲୋକ ପୁରା ପୋକ ମାଛି ଭଳିଆ ଜଣା ପଡନ୍ତି।
ହୁଁ। ରଥଯାତ୍ରା ରେ ଯେ ଠାକୁରଙ୍କୁ ଦେଖି ରଥ ଦୌଡି ଟାଣି ପାଇଲା ସେ ଭାଗ୍ୟବାନ୍।
ଭାଗ୍ୟବାନ୍ ଅଁ ଅଁ ଗହଳିରେ ଖିବା ବହୁତ୍। ତାପରେ ସମସ୍ତଙ୍କୁ ଗହଳି ପସନ୍ଦ ନୁହେଁ ନା ମତେ ଯେମିତି ଅ ଅଣନିଶ୍ୱାସୀ ଲାଗିଥାଏ। ପଶିଲେ ତମକୁ ତେନି ଗହଳି ପସନ୍ଦ ନୁହଁ। ତ କାଇଁକି ଆମେ ଯାଇକି ଅଲଗା ଦିନରେ ଖାଲି ଦିନରେ ବି ଯାଇକି ଦର୍
ହଁ।
ସନ୍ କରିକି।
ତମ ଗାଁ ରେ ବି ମାନେ ଗାଁ ସେଠି ବି ତମ ଗାଁରେ ବି ହଉନଥିବ କି ରଥଯାତ୍ରା ନା ହୁଏନି।
ହଁ ହୁଏ। ଯାତ୍ରା ହୁଏ ମନ୍ଦିରରୁ ମାନେ ଗୋଟେ ନାଇ ପାଞ୍ଚଶ ମିଟର ପାଖାପାଖି। ରାସ୍ତା ମାନେ ପାଆଁସ ମିଟର ସେଇଠୁ ରଥ ଟଣା ହୁଏ। ପାଞ୍ଚଶହ ବି ନୁହଁ ବୋଧେ ତିନଶହ ରୁ କି ଚାରିଶହ ମିଟର ର ରାସ୍ତା ମାନେ ମନ୍ଦିର ଦୁଇଟା ମନ୍ଦିର ଜଗନ୍ନା ମନ୍ଦିର ଗୁଣ୍ଡିଚା ମନ୍ଦିର ରଥ ଟଣା ହୁଏ।
ହଁ ଆମର ବି ଏପଟ ଆମର ବି ଗାଁ ରେ ବହୁତ ବର୍ଷ ହେଲା ରଥ ଟଣା ହେଲାଣି ଆଉ ଆମରବି ମନ୍ଦିର ଅଛି ମାନେ ଜଗନ୍ନାଥଙ୍କ ମନ୍ଦିର ବଡ ମନ୍ଦିର ବି ଆମ ଗାଁ ରେ ଅଛି ଗୁଣ୍ଡିଚା ମ ତାପରେ ଗୁଣ୍ଡିଚାମାଙ୍କ ମନ୍ଦିର ବି ଅଛି ଏଇଠି ଗାଁରେ କଅଁ କହିଲ ଟିକେ ଠାକୁରଙ୍କୁ ଭଲ ସେ ଦେଖିପାରିବ ମାନେ ପୂଜାବି କରିପାରିବ। ଆଉ ଠାକୁରଙ୍କ ରଥ ବି ଟାଣି ପାରିବ। ଟାଣିବିତ ହଁ। ଟାଣି ତ ଆମେ ଆଉ ବଡ ଛୁଆ ହେଲେଣି ଟାଣିକି ଆଉ ଇଏ ହବକି ଯାହାନେ ଠାକୁରଙ୍କ ଦୌଡିିବି ଟିକେ ଛୁଇଁ ପାରିବ। ନା ନାଇଁ।
ହଁ ସି ଆମେ ଟା ଆ ମିଶ ପଚ୍ଛବରଧଉନୋକୋଥାେ ଆଗିଠେକ କବି ପଡ଼େ। ଆମର ଏମିତି ମାନେ ବଏଜ ମାନେ ଗୋଟେ। ହଁ। ଆମର ଦିଟା ସାଇଟ୍ ଅଛି ଗୋଟେ ସାଇ ବଏଜ ମାନେ ଜାଣିବେ ଆଉ ଗୋଟେ ସାଇଡ ଗଲ ମାନେ ଜାଣିବେ।
ହଁ ତମର ଆଚୁଆଲି ସେଟା ରୋଡ ଟା ନା ବଜାର ଟା ନା ସେଇଥି ପାଇଁଲ ଏମତି ଆ ଗାଁ ରେ କଣ ଗାଁ ଗହଳିରେ ମାନେ କଣ ଭିଲେଜ ମାନଙ୍କରେ ସେି ମି ସି ମଷାଗି ପୁଅ ପିଲା ହିଁ ଟାଣନ୍ତି ଝିଅ ପିଲ ସେ ଛୋଟ ଛୋଟ ଛୁଆ ଟା ଆଣୁଥିବେ ଆଉ ବଡ ଝିଅମାନେ ଥାଆନ୍ତି ଘର ପାଖରୁ ଆମେ ଟାଣନ୍ତୁ ରଥ ଟାଣୁ। ଠାକୁରଙ୍କର।
କିନ୍ତୁ ମଜା ଲାଗେ ଦେଖିବା ପାଇଁ କି?
ହଁ ବହୁତ ଏ ଖୁସି ଏବେ ତ ପୂଜା ପର୍ବ ଲାଗି ହିଁ ରହିବ ଏଇ ର
ହଁ ମାନେ ଆମର ରଜ ଠାରୁ ସବୁ ପର୍ବ ପର୍ବାଣିୀ ଷ୍ଟାର୍ ହେଇଯାଉଛି ନ କି ରଜ ଠାରୁ ପୁରା ନୂଆ ବର୍ଷ ବର୍ଷ ପର୍ଯ୍ୟନ୍ତ।
ଦେଖୁନ ଏଇନ ହଉୁ କିନ୍ତୁ ଗ୍ୟାପ କେଦ କେଦ ଦିନ ହେଇଯାଏ କଇଲ। ଏଇ ଯୋଉ ଜାନୁଆରୀଠୁ ଜାନନ ତ ଗ୍ୟାପ କାହିଁକି?
ଏ ତ ଆମର ସରସ୍ଵତୀ ପୂଜା ହଉଛି ହଁ। ତାପରେ ଦୋଳ ପୂର୍ଣ୍ଣିମା ଆମର ମହାଶିବରାତ୍ରି ଜାଗର ହେଲା।
ଜାଗର ହେଲା ଯୋଉ ମାନେ ପୂଜା
ତାପରେ ଆମେ ବି ଯଦି କହିବା ସମର ଭ୍ୟାକେସନ କଥା ଯଦି କହିବା ସେଠି ତ ଆମର ସାବିତ୍ରୀ ଉଷା ବି ରହୁଛି। ତାପରେ ବହୁତ ମାନେ ପଣା ସଂକ୍ରାନ୍ତି ହେଲା।
ପଣା ସଂକ୍ରାନ୍ତି ଜାଗର ତାପରେ ଏବେ ଦୋଳ ପୂର୍ଣ୍ଣିମା ବି ହେଇଥିବ। ମକର ମକର ସଂକ୍ରାନ୍ତିରେ ଏବେ ନୁହେଁ ବୋଧେ ଏବେ ପଡେନି ଆ ପରେ ଆସିବ।
ମକର ସଂକ୍ରାନ୍ତି ହଁ ମକର ସଂକ୍ରାନ୍ତି ତ ଆଛା ଆଛା ମକର ସଂକ୍ରାନ୍ତି ତ ଗୁଡ଼ି ଉୁଡା ସଂକ୍ରାନ୍ତି। ନା ଯୋଉ ଜାନୁଆରୀ ମାସରେ ହୁଏ।
ହଁ ସେଟା ଜାନୁଆରୀରେ ହୁଏ ଏଇତ ପୂଜା ପର୍ବ ଲାଗି ରହିଲା ତାପରେ ଏଇ ଗଣେଶ ପୂଜା ଗଣେଶ ପୂଜା ତାପରେ ଆସିବ। ରଖ ରକ୍ଷାବନ୍ଧନ ଗମାପୁନେଇ ଯେଉଁଟାକୁ କୁହନ୍ତି ଆମର ଦିଇଟା ନଈଛି ନ। ଗାଈଁଙ୍କୁ ବି ପୂଜା କରାଯାଏ ତାପରେ ଏପଟେ ବି ଏ ଉଁ ରାକ୍ଷୀ ବାନ୍ଧିବ ଭାଇ ମାନଙ୍କୁ ତାପରେ ପୁଣି ଆସିବ ଉ କଣ ଦଶହରା ପଳେଇ ଆସିବ ଦଶହରା ଆସିବନି କି ତାପରେ ଖୁଦ୍ରରୁକୁୁଣି ଓଷା ଆସିବ। ଖୁଦ୍ରକୁୁଣୀ ଖୁଦ୍ରକୁୁଣୀ ସେପଟେ କର ନା କରନି?
ହଁ କରେ ମୁଁ ବି କରେ ବଟ ହଷ୍ଟେଲ ଦୁଇ ତିନି ବର୍ଷ ହେଲା ମୁଁ ହଷ୍ଟେଲରେ ରହିଯାଉଛି ତ। ମୁଁ କରନି କିନ୍ତୁ ମୁଁ କରେ। ମୋର ବାର ବର୍ଷ ବି କମ୍ପ୍ଲିଟ ହେଇନି ବୋଧେ ମୁଁ କରିବି। ପାରିଲିନି ହଷ୍ଟେଲ ରେ ସେମତି ମାଙ୍କୁ ଜୁଆର ହେଇକି ସେମତି ଉପବାସ କରିଦିଏ ଟିକେ।
ଖୁଦ୍ରକୁଣୀ କଣ ମାନେ ବାର ବର୍ଷ କରିବାକୁ ପଡେ କି? ଖୁଦୁରୁକୁଣୀ ଟମେ କୋଉଟା କ କହୁଛ ଭାଲୁକାନୀ ଓଷା। କଉଚ ନା?
ହ ହଁ।
ହଁ ହ।
ଯାହାବି ଆମେ କରନ୍ତି ବାର ବର୍ଷ ଆମେ ପୁରୁରାନ୍ତିନି କି ଯୋଉବି। ପୂଜା ଆମେ ନିଜେ କରୁଛନ୍ତି କଳସ ବୁଡଉଛନ୍ତି ରହୁଛନ୍ତି କି ଯାହା। ମୁଁ ତ କେବେ କଳସ ବୁଡେଇନି ବାକି ସେଠି ପୂଜା କରେ।
ମୁଁ ତ କରନଥିଲି ମୁଁ ଏଇ ଦି ବର୍ଷ ହବ କରୁଛି।
ହଁ ଆମେ କରନ୍ତି ସମସ୍ତେ ତ କଳସ ବୁଡାନ୍ତିନି ନା ମାନେ।
ହୁଁ। ଯିଏ ଥାଆନ୍ତି ମାନେ କଣ ମେଣ୍ଢା କୁଅନ୍ତି ନା କଣ କୁହନ୍ତି ତାଙ୍କୁ। ମାନେ ଯେ, ହଁ। ସେ ମାସ ସାରା ପ୍ରାଏ ଆଇଁଷ ଛାଡିଥିବେ ହଁ ମାସ ସାରା। ଆଇଁଷ ଛାଡିଥିବେ, ଠାକୁରଙ୍କୁ ପୁରା ମାନେ କଣ। ପ୍ରତି ରବିବାର ସକାଳୁ ଯାଇ ଗାଧେଇକି ଠାକୁଙ୍କୁ ପୂଜା କରିବେ। ରବିବାରଟାକୁ ଛାଡିକି ଯେ କଳସ ବୁଡେଇ ନଥିବ। ସେପଟରେ ହୁଏକି ନାଇଁ ମୁଁ ଜାଣିନି ଆମ ଏପଟରେ ଛାଡ଼ନ୍ତି। ଆଉ କିଏ ମାନେ ସବୁଦିନେ ଖାଇଦେଲେ ରବିବାର ଟାକୁ ଚଡ଼ିବେ।
ହଁ ସେମିତି ବି ଥାଇପାରନ୍ତି।
ହୁଁ ସବୁଆଡେ ସ ଅଲଗା ଅଲଗା ରିଚୁଆଲ ନା ଆମ ଆଡେ। କୋଉଗୁଳା ଅଲଗା ଥିବ ତମ ଆଡେ କୋଉ ଡା। ଖୁଦୁରୁକୁଣୀ ଭଲ ଲାଗେ ଖୁଦୁରୁକୁଣୀଓଷା କରିବାକୁ।
ହଁ ସେଇଟା ହିଁ ତ ଝିଅ ମାନଙ୍କର ପର୍ବ ନା ତ ସମସ୍ତେ ଯେତେବେଲେ ମିଶିବେ ରଜ ହେଲା। କିମ୍ବା ଖୁଦୁରୁକୁଣୀ ଓଷା ହେଲା ଝିଅ ମାନେ ସମସ୍ତେ ମିଶିବେ ନା। ହଁ କୁମାର ପୂର୍ଣ୍ଣିମା ବି କୁମାର। ପୂର୍ଣ୍ଣିମା ସେମିତି ମାନେ ମୁଁ। ଏମିତି ତ ନିଜ ଘରେ ସବୁବେଳେ ନିଜେ କରିବାକୁ ପଡେ ନା। ମୁଁ। ଏତେ କାହା ସହିତ ଯାଏନି ଆଉ। କେହି ବି କା ସହିତ ବାହାରିକି ମିଶିବାଟା ସେଟା ତ ନୁହଁ ଏକୁଟିଆ।
ହୁଁ କୁମାର ପୂର୍ଣ୍ଣିମା ଏକୁଟିଆ ଯେ। ଆମେ ଯେତେବେଳେ ବୃନ୍ଦାବତୀଙ୍କୁ ପୂଜା କରୁ ମାନେ ପୂଜା କରିକି ଯୋଉ ନଈଆଡେ ଯାଉନି କି ଯୋଉ ଚାନ୍ଦ ଭସେ ସେଇବା ପାଇଁ ତମ ସେପଟ ସାଇଟରେ ଚାନ୍ଦ ଭସଉଛନ୍ତି କି ନାହିଁ ମୁଁ ଜାଣିନି। ଚାନ୍ଦ ଭସେଇବା ଆମେ ସାଙ୍ଗ ହେଇ ଯାଉ।
ହଁ ଯାଆନ୍ତି ମୁଁ ସେଇଟା ପୁରା କହୁଛି ମାନେ। ହଁ ମୁଁ ମୁଁ ମୋ ଭଉଣୀ ଆମେ ଏମତି ଦୁଇ ତିନି ଜଣ ସାଙ୍ଗ ହେଇକି ଯାଉ। ମାନେ ସେଠି ପୂଜା କରିବୁ ତାପରେ ଭୋଗ ଭସେଇକି। ଆସିବୁ। ଶୀତ ଦିନ ଥାଏ ନା କି ଛ ମାନେ। ଘର ଉପରେ ସେ ଯୋଉ ବାଲି ଆଣିକି ପକାନ୍ତି। ଶୀତ ନହବା ପାଇଁ ଯୋଉ କୁହନ୍ତି।
ହଁ।
ହୁଁ।
ପଛୁଆ ପକେଇବି ମାନେ ପଛପଟକୁ ଅନେଇବୁନି। ଅନେଇଲେ ଭଲ ନୁହେଁ ବହୁତ୍ ସରା ଆଗରୁ ରହିଯାଇଛି ରିଚୁଆଲ।
ହଁ।
ମା ବୃନ୍ଦା ଏଇନା ଲାଗିି ରହିବ ଲକ୍ଷ୍ମୀ ପୂଜା, ଗଣେଶ ପୂଜା, ତାପରେ। ଦଶହରା ତାପରେ ଅଷ୍ଟମୀ ଯୋଉ ଘରର ବଡ ଝିଅ ହେଇଥିବ ବଡ ଝିଅ ବହୁତ। ତ ଡ୍ରେସ ପିନ୍ଧିଆ ଆଉ।
ହଁ ହ।
ତମ ସେପଟେ ନୁହେଁ କାଳୀପୂଜା ପୁରା ଫେମସ। ଆମେ ଯାଉଁ ପ୍ରତିବର୍ଷ। ରୋଡ଼ଅ
ହଁ ବହୁତ ଫେମସ୍। ହଁ ସେଠିକି ସେଠିକି ସେମିତି ଭିଡ ବହୁତ ଭିଡ ହେଇଥାଏ।
ହଁ ରୋଡରେ ବହୁତ ଭିଡ ଯେ। ଟାଉନରେ ତ ଆହୁରି ଭିଡ ଟାଉନଟା ଯିବାର ଏତେ ଆମ ଘରରୁ ବହୁ ବାଟ ହେଇଯାଉଛି ନା ଟାଉନ
ହଁ ଆମର ବି ପଚାଶ କି ଷା ଠିଏ କିଲୋମିଟର ବାଟ ହବ ନା, ଯିବାକୁ ଟିକେ